ହଁ ଆଜ୍ଞା କିଏ କହୁଥିଲେ?
ହଁ ମ୍ୟାଡ଼ାମ କେମିତି ଅଛନ୍ତି ହଁ।
ହଁ ଏମିତି ଆଉ। ଭଲ ଆଉ ଭଲ ମନ୍ଦ ମିଶିକି ଆଉ। ଏଇ କଣ ଏବେ ଖା ପିଅ ସରିଲା। ଆଉ ଏଇଠି ଟିକେ ଏପଟ ସେପଟ ହଉଛି ଆଉ। ସବୁ କାମ ସାରିକି ଆଉ ବାସନ ଫାସନ ମଜା ମଜିକି ସାରିକି ଆଉ।
ଆଜ୍ଞା ଆଜି କଣ ରୋଷେଇ ହୋଇଥିଲା?
ଆ ହଁ ସେଇଆଡେ ତ ଗୁରୁବାର ଆମର ଅରୁଆ ହୁଏ। ଅରୁଆ ଭାତ ଡାଲମା ଆଉ ହଁ ଭେଣ୍ଡିଆଳୁ ଭଜା ଆମ୍ବ ଆଉ ଭଦ୍ର ଟିକେ ଘିଅ ଲେମ୍ବୁ କା କାକୁଡି ଏମିତି ସବୁ ଆଉ। ସାଧାସିଧା ଆଉ। ଆଉ ଆପଣ?
ହଁ ଆମର ବି ଭଲ ହେଇଥିଲା ଅଫିସରେ ତ ଅଛି ଖାଇଥିଲି। ମିଲ୍ ଖାଇ ଦେଇଥିଲି ଆଉ।
ଓହୋ ଖରାବେ ହଁ ଗରମ ହଁ ପ୍ରବଳ ହଉଛି ଆଉ କଣ କରିବା ଅନ୍ୟମାନଙ୍କ ଘରେ ଏସି ଫେସି ଲାଗିଚି ଆମର ତ କିଛି ନାହିଁ ଆମେ ଏମତି ଜେନେରାଲ ଆ ଫ୍ୟାନରେ ଆଉ ଖରା ଗରମ ବହୁତ ଗରମ ତ ହଉଛି ଚାରିଆଡକୁ ଆଉ। ଆଉ କଣ କରି
ହଁ ଏପଟେ ତ ବି ସେମିତି ଗରମ ହେଉଛି ଆଉ ଗରମ ଯୋଗୁଁ ସ୍କିନ୍ ଗୁଡ଼ା ବହୁତ ଖରାପ ହେଇଯାଉଛି। ଆଉ କଣ କରିବା ଥଣ୍ଡା କାଁ
ଖାଲି ଏ ଖରାରେ ଏତେ ଖରା ଏଇ ଖରାରେ ଖାଲି ହଁ ଘରେ ଜାଣିଥିଲୁ ଯାଇଥିଲି। ହଁ ମେଡିକାଲ ଯାଇଥିଲୁ ତ ଆଉ ୱାରେସ ଆଣିଥିଲି ଯାଇକି। ଘରେ ସେ ଗ୍ଲୁକୋଜ। ଆଉ ଥଣ୍ଡା ପାଣି ସବୁ ପିଆ ପିଇ କରିକି। ଇଏ କରିବା କଥା ଆଉ କଣ କରିବି।
ହଁ ବାହାରକୁ ଗଲେ ଛତା ନେଇକି ଯିବେ ଟୋପି ବି ନେଇକି ଯିବେ। ଖରା ଯେତେ ହଉଛି ବ୍ଲଡ଼
ହଁ ହଁ ସେମିତି ବାହାରକୁ ଯିବାକୁ ହଉନି ଯେ
ହଁ
ସେତେବେଳେ ଯାଉଛୁ ଉପରଳି ହିଁ ଯାଉଛୁ ଆଉ ଖରାପରେ ଯେ ହେଲେ ବି ଓଳି ଯାହା ଏଇଓଳି ବି ସେଇଆ ସବୁବେଳେ ଉ ତାତିଟା ତ ସମାନ ହିଁ ରହୁଛି ଆଉ
ରାତି ତ ରହୁଛି ଆଉ କଣ କରିବା ଖରା ତ ହଉଛି ଆଉ କେତେ ଦିନ ଏମିତି
ସେ ତ ହବ ଇଏ ହଉଛି ଯୋଉ ଗରମ ମୌସୁମୀ ଆଉ ମୌସୁମୀ ଟ ବର୍ଷା ହବା କଥା। ଥଣ୍ଡା ହେବା କଥା ଅଛି ହବନି ଆଉ ପେପରେ ଫେପରେ ଦଉଛି ସବୁ କଣ ଏ ଏଲନିନୋ କଣ ଗୋଟେ ଆସୁଛି ଖାଲି ଗରମ ଇଏ ଆଉ ସବୁବେଳେ ଚାଳିଶି ଉପରକୁ ରହୁଛି ଆ ଇଏ ଆଉ
ଡିଗ୍ରୀ ରହିଲେ ବି ସେଟା ଆମକୁ ଚାଳିଶି ବୟାଳିଶି ଡିଗ୍ରୀ ଭଳିଆ ଫିଲ୍ ହଉଛି। ହଁ ଆଉ ଏହି ସମୟରେ ଯେତେ ଆମେ ପଖାଳ ଖାଇପାରିବା। ଥଣ୍ଡା ଜିନି
ହ ହଁ ଆମର ବି ପ୍ରାୟ ସବୁବେଳେ ପ୍ରାୟ ଭାତ। ସାଙ୍ଗେ ସାଙ୍ଗେ ମାନେ ବାସି ନୁହଁ କିନ୍ତୁ ଅ ପଖଳା ହେଇ ଭାତ ବନ୍ଧା ହେଇକି ପଖାଳ ହଉଛି ପ୍ଲସ ଯାହା ଭଜା ଭଜି। ଆଉ ଯାହା ଯେମିତି ହଉଛି ସେଇଆକୁ ଦହି। ଆଉ କାକୁଡି ଏଇ ସବୁ ଦେଇକି
ଖାଇହବ ଦହି ଦହି କାକୁଡି ଲସି ତରଭୁଜ ଏଇ ସମୟରେ ଆମେ ଯେ ସେ ଖାଇବା ଏଇ ପେଟ ଥଣ୍ଡା ପାଇଁକା। ଦହି ତୋରାଣି ନହେଲେ ସକାଳୁ ମିଶ୍ରି ପାଣି।
ସେତିରେ ପୁଣି ବି ପଡୁଛି ଆଉ ଆଉ ଯାହା ବି ଯେତିକି ଆମ ଦ୍ୱାରା ହେଇପାରୁଛି। କରିବା କଥା ଆଉ କଣ କରିବି ହଁ।
ଗଛ ବାହାରକୁ ଗଲେ ଗଛ ଛାଇ ତଳେ ରହିବେ।
ହଁ ଗଛ ଗ ଗଛ ତ ଏବେ ଦେଖୁଛନ୍ତି କେମିତି କଟା ହଉଛି କୋଉ ଅବସ୍ଥାରେ। ରାସ୍ତା କଡରେ ପୁରା ବଡ ବଡ ପୁରୁଣା ଗଛକୁ ସବୁ କାଟିକି ଦଉଛନ୍ତି ପ୍ରଶସ୍ତ ରାସ୍ତା ହବ। ସିମେଟ୍ରୋ ହବ ଅମକ ହବ। ଏ ଚାଲିଛି ଅଭିଯାନ। ଗଛ ଆଉ କାଇଁ କୋଉଠି ଦେଖିବାକୁ ମିଳୁଛି କଣ? ଏ ପୁରୁଣା ଗଛ ସବୁ ଆଉ କୋଉଠି ନାହିଁ। ଯେ ହେଲେ ବୃକ୍ଷରୋପଣ ହଉ ହଉ କଣ ଛାଇଦବ କି? ତାକୁ ପୁଣି ତାର ଯତ୍ନ ନବାକୁ ଅଛି ନା ଆଉ। ହଁ ବଢିବ ତାପରେ ସିଏ ହଁ। ସେତେବେଳକୁ କିଏ ଥିବେ କିଏ ନଥିବେ? ଛାଇ ଖୋଜି ଖୋଜି ବି ଲୋକ ବି ଅନେକ ଲୋକ ଅ ଇଏ ହେଇଯାଉଛନ୍ତି। ଛାଇ ଟିକେ ପାଉନାହାନ୍ତି।
ସମସ୍ତଙ୍କୁ ସଂଷ୍ଟ୍ରୋକ ବି ହଉଛି।
ହଁ ଆମେ ସିନା ଘରେ କିଏ ରହୁଛେ କିଏ ଅଫିସ ରେ ବସୁଛେ। ଯୋଉମାନେ ଲେବର କାମ କରୁଛନ୍ତି ପଦାକୁ ଯାଉଛନ୍ତି। ଲେବର କାମ କରିବା ପାଇଁ କି ସେମାନଙ୍କ ପାଇଁ କେତେ ମାନେ ଅସୁବିଧା। ଖାଇଦେଲେ ଟିକେ ଛାଇରେ ବସି ପଡିବେ ବୋଲିକି ନାହିଁ। ଗଛ ଛାଇ ନାହିଁ।
ହଁ।
ଆଉ
ବହୁତୁ ଲୋକ ଅନେକ ଲୋକ ଅନେକ କାମ କରୁଛନ୍ତି। ବାହାରକୁ ବି ଯାଉଛନ୍ତି।
ମୁ ଆଉ କଣ କରିବା ଏଇତ ଉପର କଥା ଆଉ। ଖରା ବର୍ଷା ଏଗୁଡା କଣ ଆମ ନିଜ ହାତରେ ଅଛି କି ବିନିୟନ୍ତ୍ରଣରେ?
ହ
ଏ ସବୁ ଉପର ଇଏ କଥା ଆଉ। ଯାହା ଯେତେବେଳେ ହବାର ଥିବ ଯାହାବ ଯେମିତି ସେମିତି ହବ ଆଉ ନିହାତି ଆଉ।
ନିହାତି ନିହାତି।
ହୁଁ ହୁଁ।
ତଥାପି ତ ଆମକୁ ଏଇ କ୍ଲାଇମେଟ ରେ ବି ତ ଚଳେଇକୁ ପଡିବ ନା। ଯେମ ଖରା ତାପରେ ବର୍ଷା ଶୀତ ସବୁ
ଆଉ ସବୁ ଯୋଉମାନେ ସବୁ ସତର୍କ କରାଉଛନ୍ତି। ପାଣି ନ ବୋତଲ ଓଦା ଗାମୁଛା ଛତା ଜୋତା। ସବୁ ଧରିକିରି ଯାଉ। ତେବେ ବି ଏଇ ଲୋକମାନଙ୍କର କଣ ହଉନି କି?
ହଉଛି ଲୋକଙ୍କର ବହୁତ କିଛି ହଉଛି ଆଉ। ହେଲେ ବି ଆମେ ତ ଯିବା ଆସିବା କରିବା କାମ ଭି ତ ହବ କାମ କଣ ବନ୍ଦ ହେଇଯିବ?
କଣ କରିବା ଆମ କାମ ତ ଅଛି ଆମେ ଯେମିତି ହେଲେ କରିବୁ ଆଉ ଆଉ। ବାହାରେ ବାହାରକୁ ଯି ବା ବା ଯାହା ବି ଥାଉ ଯେମିତି ବି କାମ ଥାଉ। ଆଉ କରିବାକୁ ତ ପଡ଼ିବନା ଯେମିତି ହେଲେ।
କାମ ନ କଲେ ଘର କେମିତି ଚଳିବ ମ୍ୟାଡାମ? କାମକୁ ତ ଦିିବା ପଡିବ।
ହଁ। ଏୟା ଯେତିକି ଆମେ ସତର୍କରେ ରହିବା ରହିବା ଆଉ। ଆଉ କଣ କରିବା? ଟିକେ ଭଲ ଯଦି ଦୁର୍ବଳିଆ ଲାଗୁଚି କି ମୁଣ୍ଡ ବୁଲେଇଲା କି କଣ ହେଲା ଟିକେ ବସି ପଡିବା କି ଛାଇ କୁ ପଳେଇବା। କି ଅନ୍ ବେଶୀ କଠିନ ପରିଶ୍ରମ କରିବା ମାନ ଯେତିକି ଆମ ଦ୍ୱାରା ହେଇପାରିବ ସେତିକି କରିବା ଆଉ
ଖି ଜନ୍ତୁ ଜୀବ ସେମାନେ କିପରି ରହୁଚନ୍ତି?
ହଁ ହଁ ସେମାନେ ଆଉ ବିନା ନେ କଣ ହଁ। ସେମାନେଙ୍କ ସହଜେ ବାହାର ଇଏ ସବୁବେଳେ ସେ ମାନେ ବାହାର ଇଏ ରେ ସେମାନେ ରହିବ। ଆଉ ତାଙ୍କ ପାଇଁ କଣ କିଏ ଘର ତିଆରି କରୁଚି ସେ ଗ ସଲ ହଉଚି ତାଙ୍କର ଇଏ।
ସହର। ସେ ସେଇ ଗଛ ପାଣି ପବନ ସେନ୍
ହଁ ସେଇ ତ।
ହ କେବେ ବର୍ଷା ଋତୁ ଆସିବ ଏଇ ଖରା ଯାଇ
ବର୍ଷା କଣ ହବନି ଏଥରକ ବେଶୀ। କେତେ ଡିଗ୍ରୀ କଣ ଚଉରାଳିସି ପରସେଣ୍ଟ ନା କଣ କମ ବର୍ଷ ହବ। ହଁ ମୌସୁମୀ ଆସିଲାଣି ଯେ ସେଟା କଣ କହୁ ଯେମିତି ଗରମ ହଉଚନ୍ତି ମାନେ ମ ବର୍ଷା ହବନି ପବନ ଯାହା ହବ ଗରମ ପବନ ଆସିବ ଆଉ ଲଘୁଚାପ ଯାହା ହବ ସେଇ ଲଘୁଚପ ହିଁ ଭରସା ଯେ କାହି ଖାଲ ତ ହଁ। ଖାଲି ତ କାଳବୈଶାଖି ଆଉ ଏତେ ଜୋର ପବନ ପବନ ହେଇକି ଗାଡି ମଟର ଭାଙ୍ଗି ପକଉଚି। ଅ ସବୁ ଗଛ ଭାଙ୍ଗି ରୋଡ ଜାମ ହେଇଯାଉଚି। ଏଇ ସବୁ ଜିନିଷ ଆଉ ଯେତିକି ସମୟ ହଉଚି ତାର ପୁରା ତାଣ୍ଡବ କରୁଚି ଯେ
ତାଣ୍ଡବ କାଳବୈଶାଖୀ ଯେତିକି ସମୟ ହଉଚି ସେତିକି ତ ଆଉ। ତ ପ୍ରକୃତିରେ ସବୁ ବିପର୍ଯ୍ୟୟ ଘଟିଲାଣି ଆଉ କଣ କରି ବର୍ଷା ଆସିଲେ ବି ବର୍ଷା କିନ୍ତୁ ହଉନି।
ନାଇ ପରା ପ୍ରବଳ ଜୋରେ ବର୍ଷା ନା ନା ହଉଚି କିନ୍ତୁ କୁଆଡେ ହଉଚି ମାନେ କୋଉ କୋଉ ଜାଗାରେ ଗୋଟେ ଗୋଟେ ପ୍ୟାଚ ରହୁଚି।
କିଛି କିଛି ଜାଗାର
କିଛି କିଛି ଜାଗାରେ ହଉଚି। ଆମେ ଭାବୁଚେ ଆ -ଆମ ପଟେ ହଉନି ତ ଆମେ ଭାବୁଚେ ଯେ ଆ ଏଠି ହେଇନି କିନ୍ତୁ ସେପଟେ ଦେଖିବେ ଅ କେତେ କଣ ଲୋକ କ୍ଷତି ହେଇଯାଇଚନ୍ତି ଘଡଘଡି ଯୋଉ ମରିଗଲେ ଆଉ ଗଛ ମାଡି ବସିଲା କୋଉଠି ମାଟି ଅତଡ଼ା ଖସିଗଲା। ଘର ଭାଙ୍ଗିଗଲା ହଁ ହଁ। ଏଇ ସବୁ ଜିନିଷ ବାହାରେ ସବୁ ହଉଚି କୋଉଠି ପାପି କିଣ୍ଡ ଗାଡି ଗୁଡା ଚୁନା ହେଇଗଲାଣି ଗଛ ପଡିକି। ଆଉ ଏମି ତୀ ହଉଚି ସବୁ ଆଉ ହଉନି କାଇଁକ ହଉଚି।
ହୁଁ।
କୁଆଡେ ହଉଚି ଆମ ପଟେ ନହେଲେ ବି ଆଉ କୁଆଡେ ହଉଚି ଆଉ।
ହଁ ସବୁଆଡେ କୁଆଡେ କଣ ସ ଋତୁର ହଉଚି। କଣ କ୍ଲାଇମେଟ ଆମେ ଆଉ ଜାଣିପାରିବା କି ଆମେ ତ ଯାହା ହେଲେ ବି କାମ କରିବା ଚଳିବା।
ହଁ।
ଖରା ହେଲେ ବି କିନ୍ତୁ ଯେତେ ସଫିସେଣ୍ଟ ଆପଣ ପାଣି ପିଇବେ। ଓ ଆର୍ ଏସ୍ ପିଇବେ ପାଣି ପିଇବେ।
ତ ହଉଚି ମେନେ ଆଉ ମୁଖ୍ୟ ତା ପାଇଁ ହେଲା ପାଣି ଆଉ ଖାଇଆକୁ କୋଉ ଇଚ୍ଛା ହଉ ଚି ସବୁବେଳେ ତ ପାଣି ଉଁ ପିଇଆକୁ ଇଚ୍ଛା ହଉଚି ଖାଲି।
ହଁ।
ଅଁ
ଆପଣ ଡାଲମାଟା କେମିତି ଆଜି ବନେଇଥିଲେ ଟିକେ କହିଲେ।
ହଁ ଡାଲମା କଣ ଏଇ ଉଁ ତ ସବୁ ଅ
ଉଁ କମ୍ ପ୍ରକାର ପରିବା ଆଁ କଟାକଟି କରିକି ତାକୁ ମ କରିକି ଅଁ ଉଁ ଧୋଇ ଧାଇକି ଏକାଥରେ ଆଁ ବସେଇଦେଲୁ ପ୍ରେସ୍ ତରରେ ନୁହଁ ପ୍ରେସରରେ ବସଇଲେ ସିଏ ଘାଣ୍ଟି ହେଇଯିବ ତାକୁ ଆମେ ଉଁ ଖାଲି ଡାଇରେକ୍ଟ ମାନେ ସିମ୍ ଡେକ୍ଚିରେ ବସେଇଲେ ଆଁ ଫୁଟ୍ ଟିଲା ପରେ ଟିକେ ଡାଲି ଟିକେ ପଛରେ ପକା ହୁଏ। ଆଉ ତାପରେ ଲୁଣ ହଳଦୀ ରେ ଅ ଆଁ କଞ୍ଚାଲଙ୍କା ଅଦା ଟିକେ ଛେଚା ହେଇକି ଦିଆ ହେଲା। ତାପରେ ସେ ଟିକେ ଉଁ ସ୍ ମାନେ ଭଲ ସେ ଉଁ ଆଉ ଟିକେ ଥାଇକିରି ସିଜିଆକୁ ହଁ ଟିକେ ସିଝିଆକୁ ଆଉ ଟିକେ ଦଶ ମିଣ୍ଟି ଖଣ୍ଡେ ପୁରା ନ ସିଜେଇକି ଦଶ ମିଣ୍ଟି ଖଣ୍ଡେ ଥାଇକି ତାକୁ ଓଲ୍ହେଇକି ରଖିଦେଲି। ରଖିଲା ପରେ ତାକୁ ଫୁଟଣ ଶୁଖିଲା ଲଙ୍କା ଦେଇକି ଛୁଙ୍ଗ କରି ଟିକେ ହେଙ୍ଗୁ ଆଉ ଟିକେ ନାଡି ଆଉ ଉଁ ଲାଷ୍ଟଙ୍କୁ ଜିରା ଲଙ୍କା ଗୁଣ୍ଡ ଟିକେ ଦିଆ ହେଲା ଆଉ ଏଇ ତ ଡାଲମା ଆଉ କଣ ଏନ୍ତା ତ ହୁଏ ଆଉ ହଁ। ଆ ବେଳେ ବେଳେ ବି ପ୍ରେସରରେ ବସଉ ଯେ ଗୋଟେ ସିଟି ନ ହଉଣୁ ବାହାର କରିଦଉ। ଇଏ ପ୍ରେସର ଡାଲମାଟା ସେତେ ଭଲ ପାଆନ୍ତିନି ଖାଇଆକୁ ଘରେ ତ ତେଣୁ ହାଣ୍ଡିରେ ବସେ।
ଆଚ୍ଛା।
ଏମତି ଆଉ କଣ।
ହଁ। ଆଉ ଏବେ କଁ କରିବେ ଆପଣ ଏଁ ରାତିକି କଁ ରୋଷେଇ ହବ ଫୁଣି?
ରାତି ପାଇଁ ବୋଧେ ଅଛି ଉଁ ମାନେ ଡାଲମା ରହିଲା ବୋଧେ। ଏଁ ଅଛି ଡାଲମା। ଆଉ ଉଁ ଇଏ ହେଇଚି ଭାତ ବି ଅଳ୍ପ ଟିକେ ଉଷୁନା ଭାତ ରାନ୍ଧି ଦେଇଥିଲି। ଏ ରାତିକି ଯିଏ ଉଁ ସଜ ଭାତ ଖାଇବା କଥା ଖାଇବେ ପଖାଳି ଦେଲେ। ଆଉ ରୁଟି ଟିକେ ନାକୁ ଅଳ୍ପ ଟିକେ ରୁଟି ହବ ଆଉ ଜଣ ଦି ଜଣଙ୍କ ପାଇଁକି ଆଉ।
ଏଇନା କେ ରୁଟି ହବ। ହଁ ଆଉ ସେଇ ଥିଲା ପୋଟଳ ତରକାରୀ ତା ଫ୍ରିଜରେ ଅଛି ତ। ଖାଇବି ଗରମ କରିକି ଖାଇବୁ ଆଉ।
ଆଜ୍ଞା ମ୍ୟାଡ଼ାମ ହଉ ମୁଁ ତାହେଲେ ରଖୁଛି ଆଉ।
ଆଜ୍ଞା ଆଉ କଥା ହେବେ ସମୟ ହେଲେ ଆଉ।
ଆଜ୍ଞା, ଆଜ୍ଞା।
ଆଗ୍